କଣ କରୁଥିଲ?
ଏ ବସିଚି। ଝିଅକୁ ଟିକେ ପଢେଇ ଦଉଥିଲି ଆଉ।
ଓ ହୋ ସ୍କୁଲ ଖୋଲିଲାଣି ନା
ତାର କାଲି ଖୋଲିବ ପା।
ହଁ ପ୍ରାଇଭେଟ ସ୍କୁଲ ତ ସମସ୍ତଙ୍କର ହଁ କାଲି ଖୋଲୁଚିମ୍ ଆମ ସ୍କୁଲ ବି କାଲି ଖୋଲିବ। ଗମେଣ୍ଟ ସ୍କୁଲ ଖୋଲିଦେଲାଣି ଅଠର ଠୁ କିନ୍ତୁ ପ୍ରାଇଭେଟ୍ କାଲି
ହଁ ତାର କାଲି ଖୋଲିବ। କାଲି ଖୋଲିବ ଯେ ସକାଳ ସାଢେ ସା ଛଅ ଟା ରୁ ଯିବ ସାଢେ ଛଅଟା ରୁ ବାରଟାରେ ଆସିବ।
ହଁ। ସଖାଳୁଆ ଆଉ ସଖାଳୁ ହେଇ ଯାଏ ଛୋଟ ଛୁଆ।
ଏ ବର୍ଷା ଦେଖୁଚ ନା ନ୍ୟୁଜରେ କେତେ ସବୁ ଶିକ୍ଷା ବିଭାଗର ଭୁଲ ବାହାରିଚି।
ହଁ।
ଅଷ୍ଟମ ଦଶମଠୁ ଅଷ୍ଟମ କ୍ଲାସ ଛୁଆ ସତର ଶହ ଭୁଲ୍ ବାହାରିଚି।
ଅ ହଁ।
ଫୁଣି ନ୍ୟୁଟନ ଜଣେ ବୈଜ୍ଞାନିକ ତାଙ୍କୁ ଦେଇଛି ନ୍ୟୁଟନ ଜଣେ ଭଲ କଣ। ପାଇଲଟ।
ଓହୋ।
ତାଙ୍କୁ ପାଇଲଟ କରିଦେଇଛନ୍ତି ବୈଜ୍ଞାନିକ କୁ। ମାନେ ଶିକ୍ଷା ଟାକୁ ଛୁଆଙ୍କ ସାଙ୍ଗରେ ଏମିତି ଖେଳ ଖେଳୁଛନ୍ତି ଏବେ ଛୁଆ ବି ନିଜେ ବିପଦରେ ଆମେ କଣ ପାଠ ପଢିବୁ କଣ ଶିଖ ଶିକ୍ଷିତ ହବୁ ମାନେ ଆଗକୁ ଆମର ଭବିଷ୍ୟତ କଣ?
ହଁ ପା ଯାହା କରୁଛନ୍ତି ସବୁ କୁହନା।
ପୁଣି ଉଁ ଯେତେବେଳେ ଏ ହ ଶିକ୍ଷା ବିଭାଗର ବଡ ଅଧିକାରୀ ମାନଙ୍କୁ ଏ ବିଷୟରେ ଜଣେଇଲେ ଯେ ଏତେ ଭୁଲ ଅଛି କେମିତି ଛୁଆ ମାନେ ପାଠ ପଢିବେ ବହି ଚେଞ୍ଜ କର ତିନିଶହ ପଚାଶ କୋଟି ଟଙ୍କା ଅ ଖର୍ଚ୍ଚ କରିକି ସେମାନେ ବହି ଛାପିଛନ୍ତି ନା ଆ ସେଥିପାଇଁ ଆଗେ ମନା କରୁଛନ୍ତି ନା ଆଉ ଆମେ ଆକୁ ଚେଞ୍ଜ କରିପାରିବୁନୁ ଯୋଉଡାକ ଭୁଲ ହେଇଛି ତାକୁ ସଂଶୋଧନ କରାଯିବ। ଯଦି ଛୋଟ ପିଲା ଅଛନ୍ତି ତାହେଲେ ତାଙ୍କ ଗୁରୁମା ମାନେ କି ଗୁରୁଜୀ ମାନେ ସଂଶୋଧନ ନିଜେ କରିଦେବେ। ଆଉ ଯୋଉମାନେ ବଡ ପିଲା ଅଛନ୍ତି ସେମାନଙ୍କୁ କୁହାଯିବ ତମେ ଏମିତି ସଂଶୋଧନ କରିକିନା ପଢ। କିନ୍ତୁ ଆଉ ବହି ଏ ବର୍ଷ ଚେଞ୍ଜ କରିପାରିବୁନୁ ହଁ ଆସନ୍ତା ସତେଇଶ ମସିହା ଅଠେଇଶି ମସିହାରେ ଯୋଉ ବହି ପୁଣି ପ୍ରକାଶ ପାଇବ ଆମେ ସେତେବେଳେ ଯାଇକି ଚେଞ୍ଜ କରିବୁ ଯେ ସେମିତି ହେଲା ବେଳକୁ ତାଆ ମାନେ ରାଜି ହଉନାହାନ୍ତି ଉଁ ଅଭିଭାବକ ମାନେ ରାଜି ହଉନାହାନ୍ତି।
ହଁ ସେମିତି ହେଲେ ଛୁଆ ମାନେ ଟିକେ ହଇରାଣରେ ବି ପଡିବେ।
ହଁ ଧାରଣରେ ବସୁଛନ୍ତି ସବୁ ରୁ ରାସ୍ତା ବନ୍ଦ କରିକିନା ଆଁ ଯୋଉଠି ଯୋଉଠି ସବୁ ଏମିତି ସେମାନେ ଆନ୍ଦୋଳନ କରୁଛନ୍ତି ଠିକ କଥାଟା କହୁଛନ୍ତି ସବୁ ସରକାର ତାଙ୍କୁ ମାନେ ହଉଛି ଆରେଷ୍ଟ କରେଇକି ପୋଲିସ କ କହିକି ଆରେଷ୍ଟ କରି ସବୁ।
ହୁ ସେମିତି ବି। ଗୋଟେ ବହି ଯେମିତି ଠିକ ଥିବ ଯେମିତି ଆମେ ପଢିକି ଯେମିତି ଧରିବା। ଆଉ ଗୋଟେ ଭୁଲ ଥିବ ତାକୁ ଆମେ ସଂଶୋଧନ କରି କରି ପଢିଲା ବେଳକୁ ସବୁ ଛୁଆ କଣ। ସମାନେ କି ସମସ୍ତେ କଣ ଠିକ ଟା ମାନେ ସଡନ ସବୁ ଜିନିଷ ଧରି ପାରିବେନି ନା ସିଏ ବି ସେ ଭୁଲ। ପଢିକି ଭୁଲ କରିବେ। ତ ମାନେ କେତେ ଶିକ୍ଷାର କେତେ ମାନେ ପ୍ରୋବ୍ଲେମ ପଡିବେ ଛୁଆ କେତେ। ଏ କଜାମ୍ ରେ କେମିତି କଣ କରିବେ କେତେ ପ୍ରୋବ୍ଲେମ୍ ଫେସ୍ କରିବେ।
ଏଟା ବହୁତ ଅସୁବିଧା ନା ତାପରେ ବହିରେ ଯୋଉଟା ଲେଖାଇଥିବ ଆମ ଗୋଟେ ଚିନ୍ତାର ସେଡାକୁ। ପଢିକି ଘୋସି ଦଉଥିଲେ ଏବେ ତାକୁ ସଂଶୋଧନ। କରିକି ଗାରିଆ ମାରିଆ କରିକି ତାକୁ। ଆଉ ପଢିଲେ ସିଏ ଛୁଆ କଣ ପଢିବ।
ଆମେ ପାଠ ଟାକୁ ପଢିବା ନା ଆମେ ବହି ସଂଶୋଧନ କରିବା ବହି ସଂଶୋଧନ କରୁ କରୁ ତ। ମାନେ ପଳେଇଥିବ ସମୟ ପୁଣି ପାଠଟା ଯେମିତି ଆମେ ଥିବ ପଢିଦବା। ଆଉ ସଂଶୋଧନ କରି କରି ପଢିଲା ବେଳକୁ। ଯୋଉ ଛୁଆ ସିନା ଟିକେ ଚାଲାକି ଅଭିଭାବକ ମାନେ ଟିକେ ସି ଶିକ୍ଷିତ ଥିବେ ସେମାନେ ସିନା ତାଙ୍କର କରେଇଦେବେ କି ଟ୍ୟୁସନ ହଉ କି ସ୍କୁଲ ହଉ ସବୁ ଛୁଆ ତ ଶିକ୍ଷିତ ନୁହେଁ କି ଏମିତି ବି ଅଛନ୍ତି। ଏମ୍ ପରିବାର ବି ଛୁଆ ଶିକ୍ଷିତ ଥିଲେ ପରିବାର ଟି କିଏ ଚାଲାକି ନଥିବେ ଛୁଆ ବି ଚାଲି ସେ ଛୁଆ ତାହେଲେ କରିବେ କଣ ସେଇ ଭୁଲ ଟାକୁ ପଢିକି ଭୁଲ ହିଁ। କରିବେ ତ ସେଇଟା ଅସୁବିଧା ହବ ନା।
ହୁଁ। ତାପରେ ସେମାନେ ସବୁ ଘରେର କଣ ଶିକ୍ଷିତ ହଉଛନ୍ତି ଗାଡିଆ ମାନେ। ହ ମାନେ। ଓଆ ଶ୍ରେଣୀର ଲୋକ ଯୋଉମାନେ ସେମାନେ ନିଜ ତ ନାଁ ଦର୍ଶକ ଶିଖିନାହାନ୍ତି। ଆଉ ସେମାନେ ଛୁଆଙ୍କୁ କଣ ଠିକ୍ ଠାକୁ ପକେଇବୁ।
ହ ସେୟା ତାପରେ ସେମାନେ ସେଇଟା ଭୁଲ ଲେଖିବେ ଭୁଲ କରିବେ ଆଉ।
ଅ ତମ ପଟେ କଣ ସେ ବହି ଫହି ସବୁ ମିଳିଲାଣି।
ଉଁ ସେଇରା ତ ଏବେ ଛୁଆ ସବୁ ଆମର ତ ଛୁଆ ଅଛନ୍ତି ଗଭର୍ଣମେଣ୍ଟରେ ବି ପଢୁଛନ୍ତି ସେଇରା କହୁଥିଲେ। ଆଉ କେମିତି କଣ ଦଶମ ଛୁଆ ତ ମାନେ କ୍ଲାସ ଆରମ୍ଭ ହେଲାଣି ନା। ଆଉ ଏବେ ବହି ଚେଞ୍ଜ ହେଲେ କେବେ ପୁଣି ବହି ଆସିବ କେବେ କ୍ଲାସ ପୁଣି ଆରମ୍ଭ କରିବୁ। ଏନ୍ତି ସବୁ ଛୁଆ ବି ଟିକେ ଓରିଟେଡ୍ ହେଇଯାଉଥିଲେ, ଇରିଟେଡ୍ ହେଇଯାଉଥିଲେ। କଣ ହବ କଣ ନାହିଁ ଆଉ ଆମେ ଆଉ ଜାଣିଛେ, ଯାହା ହବ ଆଉ। ଆଉ ଯାହା ତ ହେଇଯାଇଛି, ହେଇଯାଇଛି ଆଗକୁ ଯାହା ହବ ଆମେ ଜାଣିବା। ଯେହେତୁ ଛୁଆ କିନ୍ତୁ ଭାରି ପ୍ରୋବ୍ଲେମ ରେ ପଡୁଛନ୍ତି, କେବେ କଣ ସ ସବୁ ଆସିବ କେମିତି କଣ ହବ ବୋଲି?
ନାଇଁ ନାଇଁ ଯୋଉ ଅ ଅଷ୍ଟମ ପର୍ଯ୍ୟନ୍ତ ବା ଭୁଲ ହେଇଚି କହୁଛନ୍ତି, ନବମ ଦଶମ ଠିକ୍ ଅଛି।
ଆ ହୋ ତାହେଲେ
ଅଷ୍ଟମ ପ୍ରଥମଠୁ ଅଷ୍ଟମ ପର୍ଯ୍ୟନ୍ତ ପୁରା ଭୁଲ୍, ସତର ଶହ ଭୁଲ୍।
ଉଁ - ହୁଁ। ହଁ ଆମ ଘରେ ତ ବି ଅଛନ୍ତି ନା, ଚତୁର୍ଥ ଛୁଆ ଅଛନ୍ତି। ସପ୍ତମ ଛୁଆ ଅଛନ୍ତି, ତ ସେମାନେ ଟିକେ ପ୍ରୋବ୍ଲେମ ରେ ପଡିବେ ବୋଧେ? ଯେହେ ନହେଲେ ଯଦି ସେମିତି କରେକ୍ସନ କରିକି ପଢିବେ, ତ ଆମେ ଟିକେ ଦେଖିବାକୁ ପଡିବ। ଆମକୁ ଟିକେ ତାଙ୍କ ସାଙ୍ଗରେ ବି ସବୁ ଜିନିଷ ନୁହେଁ କରେକ୍ସନ କରେଇକି, କେନ୍ତି ତାଙ୍କୁ ଟିକେ ପଢେଇବୁ, ନହେଲେ ହଇରାଣ ହେବେ ଛୁଆ ଟିକେ ଏଇଆ ଆଉ।
ହୁଁ।
ଆଉ ଆଉ ତମ
ଖାଲି ଆନ୍ଦୋଳନ ଚାଲିଚି, ଖାଲି ଆନ୍ଦୋଳନ ଚାଲିଚି। ମାନେ ଯୋଉମାନେ ଭଲ ଭଲ ଲୋକ ଶିକ୍ଷାକୁ ନେଇକି, ବେଶୀ ସଚେତନ ଯୋଉମାନେ ସେମାନେ ଟିକେ ଏ ଗୁଡାକ ହଜମ କରି ପାରୁନାହାନ୍ତି। ମାନେ ସାଧାରଣ ବର୍ଣ୍ଣବୋଧ ବହିରେ ବି ଭୁଲ୍।
ହ
ହୁଁ- ହୁଁ ମାନେ ମେନ୍ ମୋ ପାଠର ମୂଳଦୁଆ ହଉଚି ବର୍ଣ୍ଣବୋଧ।
ହଁ ସିଏ ବି ଭୁଲ୍, ସେଇ ବହିଟାକୁ ଦେଖେଇକି ବା ସେଠୁ କାଲି ଦେଖୁଥିଲି, ସେଇ ବହି ଦେଖେଇକି କହୁଥିଲେ ଏଥିରେ ଅଧେ ଭୁଲ୍। ସାଧାରଣ କଥା ଗୋଟେ ଦେଖୁନା, ଆମେ ଛୁଆ ବେଳେ ବହିରେ କଣ ପଢିଚେ ନ୍ୟୁଟନ ଜଣେ ବୈଜ୍ଞାନିକ, ତାଙ୍କୁ ପାଇଲଟ ଚନ୍ତି। ଆମର ଗୋଟେ କଣ ଗୋଟେ ପର୍ବତ ଅଛି, ଓଡିଶାର ତାକୁ କରିଦେଇଛନ୍ତି, କଣ କର୍ଣ୍ଣାଟକର ନା କାହାର ଗୋ ଝାରଖଣ୍ଡ ର ସେ ପାହାଡଟାକୁ କରିଦେଇଛନ୍ତି, ନୀଳଗିରି ପାହାଡକୁ। ସେଇଟା ଆମ ଓଡିଶାରେ। ଠିକ୍ କଥା
କିନ୍ତୁ ଏ ଏବେ ଯୋଉ ଛୁଆ ସେଇ ପାଠଟା ପଢିବେ, ସିଏ କଣ ଶିଖିବେ? ଆମେ ଆମେ ଜାଣିଛେ ନ୍ୟୁଟନ ଜଣେ ବୈଜ୍ଞାନିକ, ସିଏ ଶିଖିବେ ନ୍ୟୁଟନ ଜଣେ ପାଇଲଟ। ଯୋଉ ଜିନିଷ ଗୁରା ଭୁଲ, ଭୁଲ ଶିଖିକି ଭୁଲ ଆନ୍ସର ଦେବାର ନାହିଁ। ଯୋଉଠି ଜି କେ ଟି କଣଟେ ପଡିବ ଏଇରା ବି ସବୁ ପଡେ ନା ନାଇଁ, କୋଶ୍ଚିିନ ପଚାରିଲା ବେଳକୁ ଛୁଆ କହିବେ ଏଥର ଓଲଟା। ମାନେ, କଣ ଶିଖିବେ ଆଉ? ତାପରେ ସବୁ, ଯୋଉ ଛୁଆ ନାଇଁ ଯୋଉ ଛୁଆ ଟିକେ ଚାଲାକ୍ ଥିବ, ତାଙ୍କୁ ଆମେ କହିଦେବା କି ନାଇଁ ବହିରେ ଏମିତି ଭୁଲ। କିନ୍ତୁ ଏଇଟା ଆଗକୁ କରେକ୍ସନ ହବ ତମେ ଏଇଆ, କିନ୍ତୁ ଯୋଉ ଛୁଆ ଟିକେ ଜାଣିନାହାନ୍ତି ସେମାନେ, କିନ୍ତୁ ସେଇ ଜିନିଷ ଟା ହିଁ ଭୁଲ ଟାକୁ ଧରିକି ଠିକ ଭାବିକି ବସିବେ। ଏଇଆ ପ୍ରୋବ୍ଲେମ ହବ ଛୁଆଙ୍କର ଆଉ।
ହୁଁ। ଶିକ୍ଷାକୁ ନେଇକି ଏଇନା ସମସ୍ତେ ବହୁତ ଚିନ୍ତାରେ ଅଛନ୍ତି, ତାଙ୍କ ଛୁଆଙ୍କ ଭବିଷ୍ୟତକୁ ନେଇକି। ଯୋଉ ମାନଙ୍କର ସବୁ ଛୁଆ ପଢୁଛନ୍ତି, ଛୁଆ ନିଜେ ବି ବହୁତ ଚିନ୍ତାରେ ଅଛନ୍ତି।
ଆଉ ଠିକ୍ ଟା ଯୋଉଟା ଯେମିତି ପଢିବୁ, ଭୁଲ୍ ଟାକୁ ପଢ଼ିବୁ ଚିନ୍ତାରେ ରହିବେ, କାରଣ ଆଜିକାଲି ତ ପାଠର ଜାଣିଚ ଚାହିଦା କେତେ? ଆଗରୁ ବି ପାଠ ପଢୁନଥିଲେ ଏତେ ବି ସମସ୍ତେ ବ୍ୟବସାୟ କରିକି ଚଳି ଯାଉଥିଲେ, ଏବେ ତ ପାଠ ନ ପଢିଲେ ପଦାକୁ ହିଁ ବାହାରି ବିି ପାରିବୁନି। କାରଣ ପାଠର ଚାହିଦା ଏବେ ଟିକେ ଅଧିକ। ଆଗରୁ କଣ ସମସ୍ତେ ଏତେ ଏତେ ପାଠ ପଢୁଥିଲେ କି। ଏତେ ବି ପଢୁ ନଥିଲେ। ଅଳ୍ପ କିଛି ପାଠ ପଢିକି ସେମାନେ ଏ ସବୁ ବ୍ୟବସାୟ କିଏ କଣ ଯିଏ ଯାହାର ଯାହା ସବୁ କରିଦଉଥିଲେ। କିନ୍ତୁ ଏବେ ତ ସେସବୁ କଣ ପାଠ ଆଗେ। ଆଗେ ଆମେ କେମିତି ପାଠ ପଢିକି ଗୋଟେ ଭଲ ମଣିଷ ହବୁ, କେମତି ପାଠ ପଢିବୁ, ସେ ସବୁ ଦେଖୁଚନ୍ତି। ଆଉ ପାଠରେ ଯଦି ଭୁଲ ବାହାରିବ। ତ ଜାଣିଥିବ ଯାହା ଭବିଷ୍ୟତ ହବ ଛୁଆଙ୍କର।
ହଁ। ଆଉ ତୋମ ଆଡେ ଆଜି ବର୍ଷା ହେଲା?
ବର୍ଷା ଆଜି ଉଠେଇଥିଲା ଜୋରେ ପୁରା କିନ୍ତୁ ହେଇନି। ସେଇଥିପାଇଁ ଗରମ ଟା ବେଶୀ ହଉଚି। ବର୍ଷା ଟା ଯଦି ହେଇଯାଇଥାନ୍ତା ଗରମ ଏତେ ହବନି ବର୍ଷା ଟା ଉ ଉଠେଇକି ପଳେଇଲେ ବେଶୀ ଗରମ ହଉଚି।
ନା ଆଡେ ଆଜି ଟିକେ ହେଇଚି। ମାନେ ଝିପି ଝିପି ହେଇକି ଦଶ ପନ୍ଦର ମିନିଟ୍ ହେଲା। ଝିପ ପି ଝିପି ବେଶୀ ଜୋର ହେଇନି। ସେତିକିରେ ବନ୍ଦ ହେଇଗଲା। ସେ ଭଲ ବି ଅଧିକା ଏଇନା ଆଉ ନ ହଉ। କାଲିକି ଯେମିତି ପାଗ ଭଲ ରହୁ ଛୁଆମାନେ ସ୍କୁଲ୍ ଯିବେ।
ହଁ। ଆଉ ତୋମ ଆଡେ ଯୋଉ ଅଟା ଅଟା ସବୁ ଗ ଅଁ, କଣ କିଣା ଅଟା ନା? ଗହମ ଲଗେଇକି ଗାଁରେ ଉଁ, ଯୋଉ କରୁଚ?
ନା ମୋ ଆମର କାଇଁ ଗହମ ଚାଷ ମୁଁ ଦେଖିନି ଆମ ପଟେ। ଆମର ତ ଧାନ ଚାଷ ସବୁ ହୁଏ।
ଓହୋ।
ଆମର ଯଦି ଏ ଯୋଉ ଗମେଣ୍ଟ ରୁ ମିଳୁନଥିଲା ନା ଗହମ। ଯେତେବେଳେ ମିଳୁଥିଲା ହଁ ଯେତେବେଳେ ମିଳୁଥିଲା ସେଉଡାକ ଆଣିକି ତାକୁ ଧୋଇକି ସୁଖେଇକି ଗୋଡି ଫୋଡି ବାଛିକି ସଫା କରିକି ତାକୁ ପେସେଇକି ଖାଉଥିଲୁ। ଆଉ ସେଗୁ ସେଗୁଡାକ ତ ଆଉ ମିଳୁନି। ଅଁ, ମିଳୁନି ଯଦି ଦୋକାନରୁୁ ଯିଏ ଯାହାର ଦରକାର ଯଦି ଭଲ ଅଟା ଯିଏ ଚାହୁଁଚି, ଦୋକାନରୁ ଗହମ କିଣିକି ଆଣିଲେ ବି ହଉଛି। ଚାଳିଶ ଟଙ୍କା ନଉଛନ୍ତି କେଜି। ଏ କିଣିକି ଆଣିକି ମୁଁ ତ ଆଣେ ସେଠି। ମୁଁ ସେମତି ପାଞ୍ଚ କେଜି ଲେଖା ନେଇ ଆସେ। ଏଁ, ହଉଚି ତାକୁ ଧୁଆ ଧୁଇ ମାନେ ଦୋକାନରୁ ବି ଯୋଉ ଗହମ ଟା ଆଣିବ ଆଉ ଧୋଇବାକୁ ପଡିବନି। ସିଆଡେ ସ ଫା ହୋଇକି ଆସିଥିବ। ତାକୁ ପେଶେଇ ଦିଅ। ପେଶେଇ ଦେଲେ କେଜି ପାନ୍ସ ଟଙ୍କା ଲେଖା ନଉଚନ୍ତି। ଏ ପେଶେଇ ଦେଇକି ମୋର ଆଣିକି ଘରେ ତାକୁ ଟିକେ ଚଲେଇ ଦିଏ। ତା ସେ କ ଗୁଡା ବାହାରିଯାଏ। ଭଲ ଅଟା ରଖେ। ଆଉ ଯଦି ଏଥର ଅଳ୍ପ ସଳ୍ପ ଦରକାର କିଣି ଆଣେ ପେକେଟ ଅଟା। କିଣିଆଣେ।
ଓହୋ, ମୁଁ କହିଲି ଦେଖିଆ ତାଙ୍କ ଆଡେ, ଆମର ତ ଆଗରୁ ମିଳୁଥୁଲା ଯୋଉରା ଏ ବଢିଲା ସେଇରା ଆଣିକି ଧୋଇ ଦେଇକି, ପେସେଇ ଦେଇକି ଅଟା ପୁରା ବହେ ଦିନ ଯାଏ। ଆଉ ଏବେ ଯେହେତୁ ମିଳୁନି। କେ ତେ ଆଉ କିଣିକି ଖାଇବେ। ଗାଁ ରେ ଏଇ ବର୍ଷ ଅଁ, ଯୋଉ କହୁଚନ୍ତି ସବୁ କଥା ହଉଚନ୍ତି। ଗହମ ଲଗେଇବେ, ଧାନ ପରେ ପରେ ଗହମ ସବୁ ଲଗେଇବେ। ଉଁ, ତ ଗାଁ ରେ ବି ଲଗେଇଲେ ଗାଁ ଟାଙ୍କ ବି ସେଇଠୁ ମିଶିକି ଯଦି ସମସ୍ତେ ଲଗେଇବେ ଜଗିବେ କି ଉଁ, ସବୁ ଦେଇକି ଆଜିକାଲି ଯୋଉ ସୋଲାର ଦେଇକି ବିଲର ସବୁ କରୁଚନ୍ତି। ସେମିତି ଦେଇକି ଯଦି କର ଟିକେ ଭଲ ବି ଅଟା ହବ। ଯୋଉ ହବ ଗହମ, ଗହମ ହେଲେ ଗାଁ ଲୋକ ବି ଖାଇବେ। ସେମାନେ ବାହାର ବି ବିକି ପାରିବେ।
ହଁ ଯେ ଆମ ହଁ ଆମ ଓଡିଶା ମାଟିରେ କଣ ଗହମ ଚାଷ ହେଇପାରିବ?
ହଁ ହଉଚି। ଗୋଟେ ଗୋଟେ ମାଟିରେ ହେଉଚି। କିନ୍ତୁ ଅଧିକ ନହେଲେ ବି ଅଳ୍ପ ଆକାରରେ କଲେ ହେଇପାରୁଛି। ଆମ ଗାଁରେ ତ ଲଗେଇଥିଲେ ବର୍ଷେ ଜଣେ ଲଗେଇଥିଲେ ସମସ୍ତେ ଲଗେଇ ନଥିଲେ କିନ୍ତୁ ଭଲ ହେଇଥିଲା। ଆ ଏଇଆ ଯୋଉ ମାଟିରେ ଟିକେ ବେଶୀ ଭଲ ହବ କିନ୍ତୁ ଆମର ହୋଉଛି ପୁରା ଖରାପ ବି ହୋଉନି ହୋଉଛି। ଏଇ ବର୍ଷ ଆମ ଗାଁ ଲୋକ ସବୁ କଥା ହେଇଛନ୍ତି ଯେ ଅଧିକ ଟିକେ ଲଗେଇବା ଯେହେତୁ ଏ ଜିନିଷ ଟା କମି ଯାଉଛି କେତେ କିଣିକି ଖାଇବୁ ତାପରେ କିଣା ଜିନିଷରେ ବି ଦେଖୁଛ କେତେ ପ୍ରକାର ସବୁ ଅଟା ଯୋଉ କମ୍ପାନୀ ସବୁର ମାନେ ଟେଷ୍ଟ ବି ଅଲଗା ଅଲଗା ଆସୁଛି। ମାନେ ଗୋ ହୁଁ କିଛି ମିଶେଇ ଦୋଉଥିବେ। ସେ ସବୁ ଅଲଗା ଅଲଗା ଆସୁଛି ତ ସେଇଥିପାଇଁ ସବୁ କଥା ହେଇଛନ୍ତି ସବୁ କରିବେ କଣ କହିଲ ନିଜେ ଲଗେଇବେ ଅଟା ଗହମ ଗଛ ଲଗେଇକି ଗହମ ପେଷେଇକି ଖାଇବେ। ମୁଁ କହିଲି ଭଲ କଥା ଗହମ ବି ପେଷେଇଲେ ଛତୁଆ ହେଇପାରିବ ଅଟା କରିପାରିବୁ ଛତୁଆ ଗହମ ଚୁଡା ସବୁ ଯୋଉ ମିଶେଇକି।
ଶୁଣ ଯଦି ତମର ଗହମ ଭଲ ହେଲା କେମିତି କଣ କରୁଛନ୍ତି ମତେ ଟିକେ କହିବ ମୁଁ ଆମ ପଟେ ବି କହିବି।
ହୋଉ ହୋଉ ମୁଁ କଥା ହେଇକି କହିବି ତାହେଲେ ଆଉ ହେଲା।
ହଁ ଠିକ ଅଛି ଠିକ ଅଛି ହୋଉ ରଖ।